ହଁ ଭାଇ ନମସ୍କାର ଭାଇ ଜୟ ଜଗନ୍ନାଥ।
ହଁ ଜୟ ଶ୍ରୀ ଜଗନ୍ନାଥ ରାଜେଶ ଭାଈ କଣ କରୁଛ?
ହଁ ଭାଇ ଭଲ ଅଛି। ଆପଣ କୋଉଠୁ କହୁଥିଲେ?
ହଁ ରାଜେଶ ଭାଈ ମୁଁ ଏବେ ନୟାଗଡ଼ରୁୁ କହୁଛି।
ଓ ହ ଆପଣଙ୍କ ଭଲ ନାଆ ଟା?
ମୋ ନାଁ ସିଦ୍ଧାନ୍ତ।
ଆଚ୍ଛା ଆଚ୍ଛା। ଆପଣ କଣ କରନ୍ତି ନା ପଢାପଢି ଚାଲିଛି?
ପଢାପଢି ସରିଲାଣି ଏମତି ବିଜନେସ୍ ଚାଲିଛି ଛୋଟ ମୋଟ ବିଜନେସ୍ ଗୋଟେ ମୋମୋସ୍ ବିଜନେସ୍ ଚାଲିଚି।
ହଁ ହ‍ଁ ମୁଁ ଏବେ ତ ସବୁ ଗରମ ଦିନରେ ସବୁ ସନ୍ଧ୍ୟାବେଳେ ଟାଇମ ରେ ସବୁ ଖାଉଥିବେ ମୋମୋସ୍ ଭଲ ଖାଆନ୍ତି ମୁଁ ତ ମୋର ତ ମୋର ତ ଭାରି ପସନ୍ଦ ମୋମୋ ଖାଇବାକୁ।
ହଁ ଯେମିତି ଆମ ମୋମୋ ରେସିପି ଆମେ ବନା ଯୋଉ ଘରେ ନିଜେ ଆମର ହୋମ୍ ମେଡ୍ ମୋର ସବୁ ଚଟନି ନିଜେ ଘରେ ସବୁ ନିଜେ ବନାଏ।
ହଁ ହଁ ଭାଇ ଭଲ ବିଜନେସ୍ କରନ୍ତୁ ଆଉ କଣ କରିବ, ବାହାରେ ରହିବାକୁ ବି ମାନେ ଗୋଟେ ଇଏ ଲାଗୁଚି ନିଜ କାମରେ ନିଜ ଧନ୍ଦା ରହିଲେ ବି ଭଲ। କା ଦିନରେ କଣ ପାଇଁ କାମ କରିବା,
ହୁଁ ଆମର ମୋମୋସ୍ ରେସିପି ଜାଣିଛନ୍ତି କିଛିଟା?
ନା ତ ମୁଁ ସେ ସବୁ କିଛି ଜାଣିନି ଆପଣ କୁହନ୍ତୁ?
କେବେ ଜାଣିବାକୁ ଇଚ୍ଛୁକ ହେଇନାହାନ୍ତି?
ନା, କେମିତି କ କରନ୍ତି କହିଲେ?
ଆମର ପନିର ମୋମମ କରାଯାଏ ଆଁ ଭେଜ ରେସିପି ବି କରାଯାଏ ଆମର। ଚିକେନ ମୋମସ୍ ରେସିପି ହୁଏ, ନିଜେ ଘରେ ଯେହେତୁ ମୁଁ ଘରେ ବନାଏ ଯେମିତି ଆମର ଚି ଚିକେନ ମୋମସ୍ ହେଲା ଯେମତି ଆମର ଚେକେନ କୁ ଆମର କଣ କହିଲେ ବୋନଲେସ ଚିକେନ ଅଣାଯାଏ।
ହୁଁ।
ଚିକେନ ରେ ଆମର ମଇଦା ଆମର ଜାଣିଛନ୍ତି ମଇଦା।
ହଁ ହଁ ମଇଦା ହଁ।
ହୁଁ ତାକୁ ଆମର ଉପରେ ଷ୍ଟପ ପାଇଁ ଲେୟାର ପାଇଁ ଆମର ବ୍ୟବହାର କରାଯାଏ, ଯେମିତି ମଇଦାକୁ ଆମର ଆଣିକି ଧର ମଇଦାରେ ଆମେ କିଛି ପାଣି ଆଡ କରିବା କିଛି ଆମର ବଟଲ ଆଡ କରିବା ଆଡ କରିକି ତାକୁ କିଛି ସମୟ ମାନେ କଣ କହିଲେ ପୁରୀ ଚକଡା ଯାଏ କିମ୍ବା ଯାଏ ମ ଜାଣିଛନ୍ତି ଅଟା
ହଁ।
ସେଇ ଟାଇପ ର କିଛି ସମୟ ଦଳେଇକି ତାକୁ ଛାଡିବାକୁ ପଡିବ। ମ ମ ମାନେ ଲେଟ
ହଁ ହଁ ହଁ ଯେମିତି କି ଆମେ ଧର ପୁରୀ କରିବା ପାଇଁ ଯେମିତି ଆମେ ଅଟା ଟାକୁ ଦଳିକି ଛାଡ଼ିଦଉ ସେମିତି ଆଉ।
ହଁ ସେମିତି ଛାଡିଲା ପରେ ଆମର ସେ ଲେୟାର କାମ ହେଇଗଲା କିନ୍ତୁ ଆମର ମେନ କେବଳ ମସଲାଟା ମାନେ ଯେମିତି ତମକୁ ଟେଷ୍ଟ ଲାଗିବ କେମିତି କଲେ
ହଁ।
ସେ ଲେୟାର ଟା ହନି ମେନ କଥା, ସେ ଭଲ ଚିକେନ କରିକି ଦବ। ଆମର ଅଛି ଫୁଡ ପ୍ରୋସେସିଂ ମଣ୍ଡିଚର ଅଛି।
ଆଚ୍ଛା ଆଚ୍ଛା।
କଣ ଯିଏ ବାହାରେ କରିବ ସେ ଟିକେ ମାନେ ତାକୁ ଛୋଟ ଛୋଟ ପିସ୍ କରିବାକୁ ପଡିବ। ହଁ। ଏଥିରେ କିଛି ଆମର ଅଦା ରସୁଣ ପେଷ୍ଟ ଆଡ କରିବେ ଆଉ କିଛି ସୋୟା ସକସ୍ ହାଲକା
ଆଚ୍ଛା।
ଇ ଆମର ନ ମସଲା ଟିକେ ଚିକେନ ମସଲା ପକେଇ ପାରିବେ କିଛି ଅସୁବିଧା ନାହିଁ।
ଆଚ୍ଛା।
ବ୍ଲାକଛଲ୍ ବ୍ଲାକପେପର।
ଆଚ୍ଛା।
କିଛି ଆଡ କରିବେ? ପିଆଜ କଞ୍ଚା ପିଆଜ ତାକୁ ଗୁଣ୍ଡ କରି ପକେଇବେ।
ହଁ।
ଉପରେ ମାନେ ଅଏଲ ବି ଟିକେ ଆଡ କରିବେ ଅଏଲ। ଯୋଉ ଆପଣ ମାନେ ଖାଆନ୍ତି ମାନେ ଫ୍ରିଡମ ନା ରୁଚିଗୋଲ୍ଡ ହଉ।
ହୁଁ।
ସେଥିରେ ଆଡ କରିକି ତାକୁ ଷ୍ଟପିଣକୁ ବନେଇବେ।
ହୁଁ ସେଇଟା କଣ ମାନେ ଭାଇ ସେଇଟା ମୁଁ କଣ ମେସିନ ରେ ବନେଇବେ ନା ନିଜେ ମାନେ ଗ୍ୟାସ୍ ଫ୍ୟାସ୍ ବନାନ୍ତି?
ଏ ହାତରେ ବନେଇବାକୁ ପଡୁଛି ନା।
ଆଛା ଆଛା।
ଧର ଷ୍ଟପିଂ ହେଇଗଲା ଆମର ଲେୟାର ପାଇଁ ଛାଡି ଦେଇଥିଲେ ଆମର ସେଇଟାକୁ ଲେୟାର ଆଣିକି ଆମର ଯେମିତି ଗୁପଚୁପ ପାଇଁ ଦେଖିଥିବେ କେତେବେଳେ ଗୁ ଯଦି ରେଳରେ ଯାଏ ଦେଇଛନ୍ତି ନା ହଁ ଏମିତି ଲେୟାର ଯୋଉ ଛୋଟ ଛୋଟ ମାନେ ପୁରୀ କଥା କହୁଛି ମୁଁ ପୁରୀ ଯିବା ପାଇଁ ଏମିତି ଗୁଳା କଟାଯାଏ ଛୋଟ ଛୋଟ କରିକି।
ହଁ ନାଇଁ ନାଇଁ ମୁଁ ସେ ଏଇଟା ତ ଜାଣିପାରିଲି ମୁଁ କହିଲି ଯୋଉ ମସଲା ଟା କଣ ବନଉଛନ୍ତି ସେଇଟାକୁ ମାନେ ସିଝାନ୍ତି ନା ଏମିତି କଞ୍ଚା କୁ ମାନେ ମାନେ ଗୋ ଗୋଳେଇ ଦିଅନ୍ତି।
ନାଇଁ ସେଥିରେ ଲୁଣ ଫୁଣ ଆଡ କରାଯାଏ ନା ସେ କଞ୍ଚା ଆଇଟମ୍ ରେ ବି ସିଝିଯାଏ ସେ ଅଟୋ ମେଟିକି ସିଝିଯାଏ।
ଆଚ୍ଛା ଆଚ୍ଛା।
ସିଜେଇ କଞ୍ଚା ହବ ଆପଣ ଘରେ ଯେହେତୁ ବନେଇବେ ନିଜେ ଘରେ ଯେହେତୁ। ତିଆରି କରିବାକୁ ଚାହୁଁଛନ୍ତି ନିଜେ ଘରେ ବି ତାକୁ ଟିକେ ମାନେ ହାଲକା ଟିକେ ହାଲକା ଫ୍ରାଏ କରିବେ କିଛି ଅସୁବିଧା ନାହିଁ। ହା ଟ ମାନେ ଗରମ କରିଦେଲେ ତା କଞ୍ଚା ଅଂଶ ଟିକେ ମ କରଛନ୍ତି ପାଣି
ଆଛା ଆଚ୍ଛା।
ସେଇଟାକୁ ଆମର ହୁଁ ଟାକୁ ଦେଇକି ସେ ଲେୟାର କରିକି ସେଥିରେ ଆପଣ ବିଭିନ୍ନ ପ୍ରକାର ଷ୍ଟାଇଲରେ ମାନେ ମଡି ପାରିବେ ମଡିକି ସେଟାକୁ ସିଝେଇ ପାରିବେ।
ଆଚ୍ଛା ଆପଣ ଯୋଉ ଚଟଣି ଟା ବନାନ୍ତି କେମିତି କଣ?
ହୁଁ ଆମର ସିଜନ ଚଟଣି ହୁଏ ଆମେ ରେ ଯେମିତି ମାନେ ଶୁଖିଲା ଲଙ୍କା, ଟମାଟୋ, ଅଦା, ରସୁଣ ଆମର ଧନିଆ ପତ୍ର ଆମର କିଛିଟା ଆମର ଅଲଗା ମସଲା ଟିକେ ଆଡ କରିଦେଲେ ଟିକେ ଆଡ କରିକି ସେ ତାକୁ ସିଝାଯାଏ ଏଇଟା ସବୁଥିରେ ମିଶେଇକି ଗୋଟେ ସିଝା ଯାଏ ପାଣିରେ।
ଆଚ୍ଛା ଆଛା।
ତାପରେ ତାକୁ ଆଡେଇକି ତାକୁ ଗ୍ରାଇଡିଙ୍ଗ କରାଯାଏ ପୁରା ପେଷ୍ଟ। ପେଷ୍ଟ ପରେ ଆମର ସେଇଥିରେ ଆମର କଣ କହିଲେ ଏମିତି ଆମର ଛୁଙ୍କ ଦିଆଯାଏ ଡାଲିରେ ଜାଣିଛନ୍ତି?
ହଁ ହଁ ହଁ।
ହୁଁ ସେଇଟାରେ ଟିକେ ଛୁଙ୍କ କରିକି ସେଇ ସେଥିରେ ଟିକେ ଆଡ଼ କରିକି ସିଜେଇଲେ ଏଇଥିରେ ଆଣିକି ସବୁ ଢାଳି ଦେଲେ ଟୋଟାଲ ଟା ଏ ଡାଲି ଯେମିତି ଡାଲି ପ୍ରସେସ ହଉଛି ଏମତି ଚଟନି ପ୍ରସେସ ବି କରିବେ। ସେଟା ଭଲ ଲାଗେ ଆଉ।
ହଁ ବଢିଆ ଲାଗେ କିନ୍ତୁ ପୁରା ରାଗ ରାଗ। ପୁରା ରାଗ ରାଗ ଲ ଲାଗୁଥିବ ଚିକେନ ମୋମୋ ହଉ କି ପନିର ହଉ ଭେଜ୍ ହଉ ଖାଇବା
ହୁଁ ହୁଁ ହଁ। ଆପଣ କୁଆଡେ ବୁଲା ବୁଲି କରିବାକୁ ଯାଇଛି ନା ଦର୍ଶନୀୟ ସ୍ଥାନ?
ହଁ ମୁଁ ବାହାରେ ବି ଯାଇଛି ବହୁତ ଜାଗା। ବାହାରେ ଆମର ତିରୁପତି ଯାଇଛୁ ତିରୁପତି ବାଲାଜି ଯାଆନ୍ତୁ।
ହଁ ହଁ।
ଆନ୍ଧ୍ରପ୍ରଦେଶ ତାପରେ ବାଙ୍ଗଲୋର ମୁଁ ଏବେ ଅଛି। ବାଙ୍ଗାଲୋରରେ ବି ବହୁତ ଜାଗା ବୁଲିଛି ଯେମିତି ଟିପୁ ଟିପୁ ସୁଲତାନ ଏରିଆ ହଉ ବାଙ୍ଗାଲୋର ପ୍ୟାଲେସ୍ ହଉ ବାଙ୍ଗାଲୋର ସେଣ୍ଟ୍ରାଲ ହଉ। ଇସ୍କନ ଟେମ୍ପୁଲ ହଉ ବହୁତ ଜାଗା ଯାଇଛି। ଆଉ ଆମ ଓଡିଶାରେ ବି ବହୁତ ଜାଗା ଯାଇଛି ଆମର ପୁରୀ କୋଣାର୍କ ହଉ ଆମର ଗୋରେଖନାଥ, ସାରଳା ବହୁତ ବହୁତ ଭଲ ଭଲ ଜାଗା ଯାଇଛି ଆହୁରି ବି କିଛି ଜାଗା ଅଛି। ଯିବା ପାଇଁ ମନରେ ଅଛି ଯେମିତି କିି କାଳିଯାଇ, ଚିଲିକା ହଉ ଯେମିତିକି ଆମର ଆଉ ଗୋଟେ ମନ୍ଦିର ଅଛି? ଆମର ଆଉ ତାରା ତାରିଣୀ।
ହଁ ତାରାତାରଣୀ, ଆମର ଏପଟେ ଆମର, ଭଞ୍ଜନଗର ପଟେ ଆମର ଅଛି। ରାମ ଭଞ୍ଜନ କହୁଛି ଆମର ଏଇଟା କଣ ହୁଁ ଏପଟ ଏରିଆ ଆମର ଯେମିତି ଅଛନ୍ତି ବୌଦ୍ଧ ଟେମ୍ପଲ ଅଛି ଆମର।
ଆଚ୍ଛା।
ଓ ହ ସେପଟେ ବି ଭଲ ଟିକେ, ଭଞ୍ଜନଗର ଏରିଆ ହଁ।
ହଁ ତମର ସେପଟେ ଏରିଆ କାମାକ୍ଷାନଗର ତମ ସେପଟ ନା? ହଁ ହଁ ହଁ। କାମାଖାନଗର ବହୁତ କିନ୍ତୁ ମାନେ ଗୁଣ୍ଡା ଗର୍ଦି କେସ ହଉଥିବା ନା?
ସେମିତି ମୁଁ କିଛି କହିପାରିବିନି ସେଇ କଥା।
କାହିଁକିନା ନାଇଁ ମୁଁ ବିଶେଷ କରି ଦେଖିଛି, ଯେତେବେଳେ ପେପର ଫେପର ହିଁ ପଢେ। ଏ ଯୁଆଡୁ ହେଲେ କାମାଖାନଗର ଗୋଟେ ନ୍ୟୁଜ ତ ଥିବ ତା ଦେହରେ।
ହୁଁ ହୁଁ।
ହୁଁ।
ଆଉ କେବେ ଯାଇଛନ୍ତି ଆମର ସେଟା କଣ ଆର ବୈଦ୍ୟେଶରପଡା ଅଛି ଆମର ନୟାଗଡରେ ଟି ବ୍ରିଜ।
ଉ ହୁଁ ନା ମୁଁ ତେ ସେପଟେ କେବେ ଯାଇନି ଏବେ ସବୁ ସାଙ୍ଗ ମାନେ ହେଇଗଲେଣି ଆସ୍ତେ ଆସ୍ତେ ଯିବା କୁଆଡେ।
ବୁଲାବୁଲି କରିବା
ପଢାପଢି ସରିଲାଣି?
ହଁ ପଢାପଢି ମୋର ଦୁଇ ହଜାର ଉଣେଇଶ ସରିଗଲାଣି ଗ୍ରାଜୁଏସନ।
ଏବେ କଣ କରୁଛନ୍ତି?
ଏବେ ମୁଁ ଅଛି ଆମର ପୁନେ ମହାରାଷ୍ଟ୍ର ଅଛି। ମଦସନ କମ୍ପାନୀ ରେ।
ହୁଁ କଣ ଯାଉ ବସିଛନ୍ତି ସେଇଠି?
ହଁ ହଁ ପ୍ରଡକ୍ସନ ଲାଇନ ରେ କାମ କରୁଛି ଆଉ।
ହୁଁ ମାନେ କେମିତି କଣ ଚିହ୍ନା ପରିଚୟ ହେଇଗଲେ ସେଠି?
ସେମିତି ମୋ ସାଙ୍ଗ ମାନ ଇଆଡେ ସବୁ ଅଛନ୍ତି ତ ମହାରାଷ୍ଟ୍ରରେ।
ହୁଁ।
ହଁ ମହାରାଷ୍ଟ ସାଙ୍ଗ ମାନେ ଅଛନ୍ତି ମୋର ଗୋଟେ ସାଙ୍ଗେଟେ କଲେ ଆସେ ଇଆଡେ ପଳେଇ ଆସେ ଦୁଇ ହଜାର ତେଇଶି ରେ ଆମ ଆସ ସିଲାଣି ମହାରାଷ୍ଟ୍ର।
ଘରେ ବୁଲାବୁଲି କରିୁଥିଲି ଘରେ ଏତେ ପ୍ରେସର କରିନ୍ତିନି କି ମତେ କଣ କରୁଛ କଣ ନାହିଁ, ଖାଲି କୁହନ୍ତି ବୁଲାବୁଲି କର ଭଲ ଭଲ ଜାଗାକୁ, ଖାଇ ପିଇକି ଭଲରେ ରହ।
ହଁ।
କାହିଁ ସେତ ଭୁି ମୁଁ ସେଠୁ ପଳେଇ ଆସିଛି ଇଆଡେ କହିଲି ଅଡେ ବସ ହେଇଗଲା ଏବେ ଆ ଦିଦିଙ୍କ ଘରକୁ ବୁଲିବାକୁ ବାଙ୍ଗାଲୋର।
ହଁ।
ହୁଁ। ଆଷ୍ଟ୍ରେଲିଆ ଆଡ଼େ ବୁଲାବୁଲି ଆଉଥରେ କରିଦେଇ ଯିବି ବହୁ ବହୁ ମାନେ ହେଇଗଲା ଦୁଇ ହଜାର ଉଣେଇଶ ରେ
ହଁ।
ସେତେବେଳେ ସେତେବେଳେ ଯାହା ବୁଲାବୁଲି କରିକି ଯାଇଥିଲି।
ଆପଣ ତ ଯାଇଛନ୍ତି ମୁଁ ତ ଯାଇନି ସେଆଡ଼େ ଯେତେବେଳେ
ମୁଁ ବହୁତ ଜାଗା ଯାଇଛି ଛତିଶଗଡ଼ ହଉ କି ଆନ୍ଧ୍ରପ୍ରଦେଶ ହଉ। କି ଆମର ବାଙ୍ଗାଲୋର ହଉ। ବାହାରେ ଭଲ ଲାଗେ ମହାରାଷ୍ଟ୍ରରେ ତ ମୁଁ ରହିଗଲି ଅଢ଼େଇ ବର୍ଷ ହେଇଗଲାଣି।
ହୁଁ।
ସେଠି ଏତିିକି କଣ ବାହାର ଏରିଆରେ ରହିଲୁ କଣ ଦେଖ ଆମ ଓଡ଼ିଶାରେ ହଉ ଓଡ଼ିଶାରେ ଯଦି ଆମେ କିଛି ବି ଗଣ୍ଡଗୋଳ ହେଲା କି ଭଲ ମନ୍ଦ ହେଲା। ଲୋକଙ୍କ ଘରେ ଦସ ଜଣ ଆସି ଠିଆ ହେବେ। ବୁଝାସୁଝା କରିବେ କି ଭଲ ମନ୍ଦ କିନ୍ତୁ ବାହାରେ କଣ କରିବେ ଜଣିଛ ତମେ ଯଦି ମାଡ଼ ଖାଉଥିବ ସେଠି କଣ କରିବି ମୁହଁ ବୁଲେଇକି ଲୋକ ପଳେଇବେ।
ହଁ ସେମିତି ହଉଛି ତ ବାହାର ଜାଗାରେ।
ହଁ। ଆଉ ତାପରେ ଯଦି ବି କିଛି ବି ଗୋଟେ ଅସୁବିଧା ହେଇଛି କି ଝଗଡ଼ା ହେଇଛି ସେମାନେ କଣ କରୁଛନ୍ତି ନା ଫାଷ୍ଟ କଣ କରିବେ ମାରିବେ ତାପରେ ଯାହା ବୁଝା ସୁୁଝା ଏମିତି ସବୁ ବାହାର ଏରିଆରେ ରହିବା ବି ହଁ ବାହାରେ ଏରିଆରେ ରହି ମାନେ ଜିଇଁବା ଟା ଭାରି କଷ୍ଟ ଆପଣଙ୍କୁ ମାନେ ନିଜେ ବେପାର କରୁଛନ୍ତି ଜାଣିଥିବେ ଗୋଟେ ନିଜ ଅଧୀନରେ ନିଜେ ଆପଣ ରହୁଥିବେ। ଆ ବାହାରେ ଆମେ ରହିଲେ କାହା ଅଧୀନରେ ରହିବା ପାଇଁ ପଡ଼ିବ ଟାଇମଲି ଡ୍ୟୁଟି ଯିବାକୁ ପଡ଼ିବ। ହଁ ମୁଁ ଖାଇଥିଲି ସକାଳେ ଖାଇଥିଲି ପୁହା ଖାଇଥିଲି। ପୁହା ଖାଇଥିଲି ଆଜି ଟିକେ ଜନ୍ମଦିନ ଅଛି ତ ଆଜି ଚିକେନ ଟିକେ, ହଁ ହଁ ହଁ ଥ୍ୟାଙ୍କୟୁ ଆଜି ଆମେ ଚିକେନ ଟିକେ ବନଉଛୁ ଚିକେ ଚିକେନ ଟିକେ ପୋଡ଼ା ଚିକେନ ଟିକେ ହବ ଖିଆ ହବ ଆଉ।
ଆ ଠିକ ଅଛି ଆଉ ଆ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ଶୁଭ କାମନା ଭଲରେ ଟିକେ ଦିନ କଟୁ ଆପଣଙ୍କର।
ହଁ ହଁ ହୋଉ ଭାଇ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ଠାକୁର ଭଗବାନ ଆଶୀର୍ବାଦ କରନ୍ତୁ ଭଲରେ ରୁହନ୍ତୁ ପରିବାର ବି ଭଲରେ ରହୁ।
ହଁ ଠିକ ଅଛି ପରେ କେତେବେଳେ କଥା ହବା ଠିକ ଭଲ ଲାଗିଲା ଆପଣଙ୍କ ସାଙ୍ଗରେ କଥା ହେଇକି। ହଁ ରହିଲି ଭାଇ ଜୟ ଶ୍ରୀ ଜଗନ୍ନାଥ।